ଏଇ ବସଥିଲି ଖାଇକି ଜଷ୍ଟ୍ ଉଠିଲି ଆଉ
କଣ ଖାଇଛୁ?
ଭାତ ମାଛ ଦରକାରୀ।
ହୁଁ ହୁଁ। ମାଛ ତରକାରୀ କିନ୍ଦି ବନେଇଛୁ ମାଛ ତରକାରୀ କିନ୍ଦି ବନେଇଲୁ?
ମାଛ ତରକାରୀ ଫାଷ୍ଟେ ମାଛ କୁ ମସଲା ଦେଇକି ଭାଜିଲି ନ ହେଲେ ତେ ଲୋ ସେ ହଳଦୀ ଲୁଣ ପକେଇକି ଭଜା ହେଲା ତାପରେ ତ କୁ ପୁରା ଡିପ୍ ଫ୍ରାଏ କଲି ତେଲରେ ପୁରା ବହୁତ କଡକା ଭଜା ଟାଇପ ର ହେଲା। ତାପରେ ଅଦା ରସୁଣ ପିଆଜ ସବୁକୁ ପେଷ୍ଟ ହେଲା। ତରକାରୀ କରା ହେଲା।
ଉଁ ହୁଁ।
ଆପଣ କଣ ଖାଇଛନ୍ତି?
ମୁଁ ଖାଇନି କିଛି।
ଖାଇନାହାନ୍ତି।
ନା ମୁଁ ଖାଇନି।
ଅଛା ସଖାଳୁ ଆପଣ କିଛି ବି ବ୍ରେକ୍ଫାଷ୍ଟ ଆଉ ସଖାଳ ଖାଇବା କିଛି ଖାଇନାହାନ୍ତି।
ନାଇ ଆଜି ଖାଇନି ଆଜି ଟିକେ ଉଂ କୋକ ନାହିଁତ ଖାଇନି ଆଉ।
ଚାହା ପିଅନ୍ତି ସଖାଳୁ ଆପଣ?
ଚା ପିଉଥିଲି ଚା ଅଧିକ ଛାଡି ଦେଇଛି। ଏମତି କେବେ କେବେ ଇନ୍ଦି ଟିକେ ଇଏ ପିଇ ଦଉଛି ସେ ନହେଲେ ମୁଁ ଚା ପିଉଥିଲି କି ମୁ ଚା ଅଭ୍ୟାସ ଛାଡି ଦେଇଛି।
ଚାହା ଭଲ ଲାଗେ ନା କଫି ଭଲ ଲାଗେ?
ଦିଇଟା ଯାକ ଭଲ ଲାଗେ।
ହଁ ହଁ ସବୁବେଳେ ସଖାଳୁ ଚା
ତ ବଉ କଣ କରୁଛନ୍ତି?
ଆମ ଘରେ ସମସ୍ତେ ଭଲ ଅଛନ୍ତି ମା ଅଛନ୍ତି ଘରେ। ଆଉ ସଖାଳେ କଲ୍ କରିଥିଲେ କି ବହୁତ ଜୋର ସେ ବର୍ଷା ହଉଛି ଆମ ଘର। ପଟେ ମୁଁ ତ ବାହାରେ ରହୁଛି ନା ହଁ।
ହୁଁ ତାହେଲେ ବର୍ଷା ଟା ସବୁବେଳେ ଲାଗି ରହିଛି ତାହେଲେ।
ଆପଣଙ୍କର ଘର ଆଡେ ହଉଛି କି ବର୍ଷା?
ହଁ ନୟାଡ଼ ପଟେ ବି ହଉଛି ବର୍ଷା।
ଓ ହଁ ଆ ଏବେ ତ ବର୍ଷା ପାଗ ହେଇଗଲାଣି ନା ଜୁଲାଇ ମାସ ହେଲା ତ ଏବେ ବର୍ଷା ହିଁ ଷ୍ଟାର୍ଟ ହବା।
ଏ ବର୍ଷା ସିଜିନ ଆଇଲା ପରା। ଖରା ଋତୁ ଗଲା ବର୍ଷା ଋତୁ ଆସିଲା ପରା।
ହଁ ଏବେ ଟିକେ ପାଗ ଥଣ୍ଡା ବି ରହୁଛି।
ହୁଁ।
ହୁଁ।
ଆଉ କାମକୁ ଯାଇନୁ।
ଅ ହଁ ଏବେ ତ ଖାଇସାରିଲି ଆଉ ଟିକେ ପରେ ଯିବି ଅଫିସ କୁ ଗା ମତଲବ୍ ବ ନିଜ କାମ ସାରି କି।
ହୁଁ ଆଉ ଇଏ ଉଁ ବାହୁଡ଼ା ଦେଖିବାକୁ ଯିବୁନି? ଗାଁ କୁ ଗାଁ କୁ ବାହୁଡା ଦେଖିବାକୁ ଯିବୁନି?
ବାହୁଡା ପାଇଁ ତ ଆମ ଗାଁ ରେ ତ ସେମତି କିଛି ନାହିଁ ବଟ୍ ପୁରୀ ଯିବା ପାଇଁକା ମୋ ମା କହୁଥିଲେ। ପୁରୀରେ ତାଙ୍କର ଜଗନ୍ନାଥ ମନ୍ଦିର ଯିବା ପାଇଁକା ମୋ ମା କହୁଥିଲେ। ତ ଟାଇମ୍ ବାହାର କରିକି ମୁଁ ଟ୍ରାଏ କରିବି ଯିବା ପାଇଁ। ପୁରୀ ଆଉ।
ଓଁ ହୋ।
ହୁଁ ଆପଣ ଯାଇନାହାଁନ୍ତି ଯିବେ ନା କଣ?
ଜଗାର ଡୋର ଲାଗିବ ବୋଲି ଯିବି ଆଉ।
ହଁ ହଁ।
ହୁଁ ହୁଁ।
ଆପଣ ଲାଷ୍ଟ୍ କେବେ ଯାଇଥିଲେ?
ମୁଁ ଯାଇଥିଲି ଉଁ ବର୍ଷେ ପରେ ହଉଛି ନା ହେଲାଣି। ଯାଇନି ଏବେ। ଦି ବର୍ଷ ପାଖାପାଖି ହେଇଯିବ ମୁଁ ଯାଇନି ଆଉ ଜଗା ପାଖକୁ। ଜଗାର ଡୋର ଲାଗିନି ଆଉ। ସେତେବେଳେ ଲାଗିଥିଲା ଯେ ଯାଇଥିଲି ହାରି ଏବେ ଲାଗିନି ଲାଗିବ ଯଦି ବୋଲି ଯାଇ କରିବି ନହେଲେ ନାଇଁ ଆଉ।
ଉଁ ହୁଁ। ହଁ ହେଇକିନା ତ ଟ୍ରେନ୍ ବି ଯାଉଛି। ଡାଇରେକ୍ଟ ଭୁବନେଶ୍ଵରରୁ ଆପଣ ଚାହିଁଲେ ବି ପୁରୀକୁ ଟ୍ରେନରେ ଯାଇପାରିବେ।
ହଁ ଆମ ଗାଁ ତ ଯାଉଛନ୍ତି।
ଆପଣଙ୍କ ଗାଁରୁ ବି ଟ୍ରେନ୍ ଅଛି ବୋଧେ ପୁରୀକୁ ଡାଇରେକ୍ଟ।
ହୁଁ ପୁରୀକୁ ଡାଇରେକ୍ଟ ଅଛି। ଭୁବନେଶ୍ଵର ଗଲେ ବି ଡାଇରେକ୍ଟ ଅଛି। ଆମ ଗାଁକୁ ମାନେ ପୁରୀ ଆଉ ଭୁବନେଶ୍ବର ଆସିବା ପାଇଁ କିଛି ଅସୁବିଧା ନାହିଁ। ଟ୍ରେନରେ ଆସିଲେ ବହୁତ ସୁବିଧା ହେଇଯାଉଛି।
ମାତ୍ର ଟ୍ରେନ୍ ଆ ରେଲୱେ ଷ୍ଟେସନ ଟା କଣ ଆପଣଙ୍କ ଘର ପାଖେରେ ନା କେତେ ବାଟ ହବ?
ନାଇଁ ପାଖରେ ନୁହଁ ଟିକେ ଦୂର ଆଉ।
ଟିକେ ଦୂର ମତଲଭ୍ ରେଲୱେ ଷ୍ଟେସନକୁୁ କେମିତି ଯାଆନ୍ତି ଆପଣ?
ଗାଡିରେ ଆସୁ। ଅଟୋ ହଗାରେ ଆସୁ। ଅଟୋରେ ହଉ ବାଇକ୍ ରେ ହଉ।
ଛା।
ଆସୁ ତାପରେ ହଉଛି ଏ ଟେସନରୁ ନା ଓହ୍ଲେଇକି ଏଇ କଣ ତି ଆସୁ ଇଆଡେ। ପୁରୀ କି ନହେଲେ ଭୁବନେଶ୍ୱର ଏମିତି ଆସୁ।
ହଁ।
ପୁରୀକୁ କେତେ ଟାଇମ୍ ଲାଗୁଛି? ଆଉ ଭୁବନେଶ୍ୱରଠୁ କେତେ ଟାଇମ୍ ଲାଗୁଛି ଟ୍ରେନରେ ଆପଣଙ୍କ ଘର ଗାଁରୁ?
ଟାଇମ୍ କେତେ ହଉଛି କିନା ଇଏ ଲାଗୁଥିବ ସେଇଟା ମୁଁ ଜାନନି।
ମେ ବି ଏଇ ଦି ତିନି ଘଣ୍ଟା ଲାଗୁଥିବ ବୋଧେ? ଦି ତିନି ଘଣ୍ଟା ଲାଗୁଥି ହଁ ବୋଧେ ସେଇ ସେତିକି ଟାଇମ୍ ଲାଗୁଥିବ ଆଉ।
ହୁଁ।
ଆଉ ଆପଣ ଆଜି କଣ ରୋଷେଇ କରିଛନ୍ତି?
ଆଁ।
ଆଜି ଆଉ କଣ ରୋଷେଇ ବାସ କରିଛନ୍ତି ନା? ହଁ ବାହାରେ ଖାଇବା।
ଆଜି ମାଛ ଭଜା ହେଇଛି ଆଉ ଭାତ ପଖଳା ଭାତ ହେଇଛି।
ପଖାଳ ଭାତ ମାଛ ଭଜା ଏଇ ପାଗରେ ବଢିଆ ଲାଗିବ।
ଚାଇଁପଖାଳ ଭାତ ହେଇଛି ଆଉ ମାଛ ଭଜା ହେଇଛି। ଆଉ ସେଇଟା ଲଗେଇ ଖାଇବା ଆଉ।
ହୁଁ ଭଲ ଲାଗିବ। ତା ସହିତ ଟିକେ ଲେମ୍ବୁ ଆଉ ରସୁଣ କରିଦେବେ ଆହୁରି ବଢିଆ ଲାଗିବ ଖାଇବା ପାଇଁ କା।
ଆଉ ଗାଁକୁ କେବେ ହେଉଛି ନା ଯିବୁ ନା ଯାଇନୁ ଏବୁ?
ହଁ ମୁଁ ଯିବି ଶୁକ୍ରବାର ଦିନ ମୋର ଛୁଟି ଅଛି ଗାଁକୁ ଯିବି। ଆଉ ତାପରେ ଆମେ ଦେଖିବା ମା କହୁଥିଲେ କି ଟିକେ ପୁରୀ ଯିବା ପାଇଁକା। ଆ ସେମିତି ଟିକେ ପ୍ଲାନ୍ କରିବାକୁ ପଡିବ ତାଙ୍କୁ ଭୁବନେଶ୍ର ନେଇ ଆସିବି ସେଠୁ ଏଇଠୁ ଟ୍ରେନ ରୁ ପଳେଇ ଟ୍ରେନ ରେ ପୁରୀ ପଳେଇବୁ ଆଉ।
ଓହୋ। ଉଁ। ଆଉ ଭୁବନେଶ୍ଵରରେ ଯୋଉ ଠାକୁର ଠାକୁରାଣୀ ଅଛନ୍ତି ସବୁ ମାନେ ଇଏ ଜାଗା ଦେଖ ତୁ ଥିବୁନା।
ହଁ ମୁଁ ଯାଇଛି ଲିଙ୍ଗରାଜ ମନ୍ଦିର ଯାଏ ଭଉଳି ଯାଇଛି। ଆଉ ଏପଟେ ଶିଖର ଚଣ୍ଡୀ ମନ୍ଦିର ଅଛନ୍ତି ସେଠିକି ବି ଯାଇଛି। ଆପଣ ଯାଇଛନ୍ତି ଶିଖରଚଣ୍ଡି।
ନା ମୁଁ ଯାଇନି ସେଠିକି ମାନେ ଏମିତି ମୁଁ ଦେଖିଛି ଚି ମୋବାଇଲରେ ଦେଖିଛି କିନ୍ତୁ ମୁଁ ପାଖକୁ ଯାଇନି।
ହଁ ଶିଖରଚଣ୍ଡୀ ବହୁତ ବଢିଆ ଜାଗା ମତଲ ପାହାଡ ଉପରେ ମନ୍ଦିର ଅଛି ପାହାଡ ଉପରକୁ ପାହାଚ ପାହାଚ ହେଇଛି ଆପଣ ଚଢିକି ଯାଇପାରିବେ ସେଠି ଦର୍ଶନ କରିବେ ଆଉ ସାଇଟ ରେ ବଡ ବଡ ଜାଗା ଆସୁଛି ସବୁ ପିକ୍ନିକ ସ୍ପଟ ଟାଇପ୍ ର ପ୍ରଣ ଚାଥିଲ ବହୁତ ଜି କରିପାରିବେ ରୋଷେଇ କରିକି ଖାଇ ପିଇକି ଆସିଥିବେ।
ହୁଁ।
କ କଟାଟା।
ହଁ ଭୁବନେଶର ହେଲେ ବଢିଆ ବଢିଆ ଜାଗା ହେଲେ ବି ଅଛି ନା।
ହଁ ହୁଁ। ଲିଙ୍ଗରାଜ ମନ୍ଦର ଆଉ ସବୁଠୁ ବେଶୀ ଶୀ ଭଲ ଲାଗେ ଖଣ୍ଡଗିରି ଉଦୟଗିରି ଗୁମ୍ଫା ଯିବେ ସେଠି ପୁରା ଇଭିନିଂ ଟାଇମ ରେ ସନ୍ଧ୍ୟା ବେଳରେ ଯିବେ ବହୁତ ବଢିଆ ଲାଗିବ ଆପଣଙ୍କୁ।
ହୁଁ।
ହୁଁ। ଆଉ ଆଜି ସନ୍ଧ୍ୟା ବେଳେ କଣ ପ୍ଲାନିଂ କରିଛନ୍ତି କିଛି ଭାବିଛନ୍ତି କୁଆଡେ ବୁଲିବାକୁ ଯିବେ କି କଣ।
ଏ ନା ମ ସେ ମ୍ ପ୍ଲାନଙ୍ଗି ହେଇନି।
ହଁ।
ହଁ ହ। ଆପଣଙ୍କ ଦେହ
ଆଉ ହଁଉ ଭଲ ଅଛି ଆଉ ଆଉ ଘରେ ଭଲ ଅଛନ୍ତି।
ହୁଁ
ଆଉ ସେ କମ୍ପାନୀରେ ଇଏ ଉ ସମସ୍ତ ସମସ୍ତେ ଭଲ
ହଁ କମ୍ପାନୀରେ ମୋର ସବୁ ସକ୍ଷୀ ମାନେ ସବୁ କାର୍ଯ୍ୟାଳୟରେ ସାଙ୍ଗମାନେ ସବୁ ଗଲା ଆଉ ଆମର ଝିଏ ସବୁ ଅଛନ୍ତି ଆମ ଉପରେ ସାର୍ ମ୍ୟାଡାମ ସମସ୍ତେ
ହଁ
ହୁଁ
ବହୁତ୍ ସପୋର୍ଟ କରନ୍ତି
ହୁଁ ଭଲ
ହଁ ଏବେ ତ ଟିକେ ମେଘୁଆ ବାଗ ହେଇକି ଅଛି ମୁଁ ଆଉ ଟିକେ ପରେ ବାହାରିବି ଆ -ଅଫିସ୍। ଅ ଅଟୋ ରେ ଯିବି କି ଗାଡି ନେଇକି ଯିବି ସେଇଟା ହିଁ ମୁଁ ଦେଖୁଥିଲି।
ଓହୋ। ସଦାବେଳେ ଛାଡିରେ ଯିବା ଆସିବା କରୁଛ ନା।
ନାଇଁ ମୁଁ ସବୁବେଳେ ଚାଲିକି ତ ଯାଏନି କାହିଁକି ନା ଆମ ରୁମ୍ ପାଖରୁ ଅଫ୍ ଫିସ୍ ହଉଛି ପାଞ୍ଚ କିଲୋମିଟର।
ଓ ହୋ।
ତ ପାଞ୍ଚ କିଲୋମିଟର ଟିକେ ଚାଲିକି ଯିବାକୁ କଷ୍ଟ ହୁଏ ତ ସେଥିପାଇଁ ମୁଁ ମୋ ବସ୍ ଏବେ ବସ୍ ର ସୁବିଧା ରହିଛି ନା।
ହୁଁ।
ବସ୍ ରେ ଯାଏ ନହେଲେ ଅଟୋରେ ଯାଏ ଯଦି ଅ ସେମତି ପାଗ ଭଲ ଥାଏ ତ ମୁଁ ମୋ ନିଜ ଗାଡି ନେଇକି ବି ଯାଏ।
ଓହୋ ଭଲ।
ହୁଁ।
ଭଲ କେବେ କେବେ ଚାଲି ଚାଲି ଆ ଗଲେ ଭଲ ଗାଈରେ ବି ଏମିତି ହଉଛି ନା ଇଏ ଗଲେ ବି ଭଲ।
ହଁ ଯେତେବେଳେ ସନ୍ଧ୍ୟା ବେଳ ଟାଇମ୍ ରେ ଅ ଯେତେବେଳେ ଅଫିସ ରୁ ଆସୁଥାଏ ୟା ଫିର୍ ଅଫିସ୍ ଯେତେବେଳେ ସନ୍ଧ୍ୟାବେେଳେ ଯାଉଥାଏ ତ ସେଇ ଟାଇମ୍ ରେ ମୁଁ ଚାଲିକି ପଳାଏ କାହିଁକି ନା ଖରା ବି ନଥାଏ ସନ୍ଧ୍ୟା ବେଳ ଥାଏ ଗୋଟେ ଟାଇପ୍ ର ଅ ଏକ୍ସରସାଇଜ୍ ଟାଇପ୍ ର ହେଇଯାଏ।
ଓ ହୋ! ଭଲ। ଚାଲିକି ଗଲେ ବି ଆହୁରି ଭଲ।
ହଁ। ଡେଲି ପାଞ୍ଚ କିଲୋମିଟର୍ ଚାଲିବାଟା ଭଲ।
ହୁଁ। ଏନି କେବେ କେବେ ମାନେ ଏନ୍ନ୍ଦି ପାର୍କ ହକାକୁ ବୁଲିଆକୁ ଯାଉ କି ଏମତି ମାନେ ଇଏ ବଜାର ବୁଲି ଏମିତି କେବେ କେବେ ହଜୁନା ଇଏ ଯାଉ ନା ଯାଉନୁ?
ହଁ ଯେତେବେଳେ ଯାହାର ଯେତେବେଳେ ମୋର କିଛି ଦିନିଷ ପତ୍ର କିଣିବାର ଥାଏ ତ ଆମର ଗୋ ଆମ ରୁମ୍ ପାଖରେ ବହୁତ ସାରା ମାର୍କେଟ୍ ଅଛି ସୋରୁମ୍ ଅଛି ସପିଂ ମଲ୍ ଅଛି।
ତ ମୁଁ ବାହାରି ଯାଏ ଯାହା ବି କିଣାକିିଣି କରିବାକୁ ଥାଏ କିଣିକି ଆଣେ।
ଉଁ ଯୋଉଟା ପସନ୍ଦ ଲାଗେ ସେଇଟା ହଉଛି କିି ନା ଆଣୁ ଆଉ ନାଇଁ କି
ହଁ।
ଅ ମୁଁ ରଖୁଚି ଆଉ କଣ କହିବେ ଇ?
ଆଉ କଣ କହ?
ଆଜ୍ଞା, ମୁଁ ଏବେ ରଖୁଚି।
ହଉ
ହଁ